ହ୍ୟାଲୋ।
ହଁ କୁହୁନ ଶୁବୁନିିକି। ଶୁବୁଛି ନା ନାଇଁ। କାଇିଲ କଣ ମିଳିଲା ଖାଇବାକୁ।
କୁହ।
ଖାଇଲ କଣ? କଣ କହିଲ ନା ହୁଁ କଣ୍ କାଇଲ?
କହୁଣ।
ରାଗୁଚ କେତେ? ହ୍ୟାଲୋ। ହାଲୋ ହାଲୋ।
କଣ କରୁଛ?
କିଛି ନାହିଁ କଣ କରିବି ବସି ଖାଇ ପିି ଖାଇ ପିଇ ଆସି ବଶିଛି। ଶୁଭୁନି କି ହଁ ଶୁଭୁନିକ ତୁମ ନେଟୱାର୍କ ନାହିଁ ନା କଣ?
କାଲି କଣ କରୁଛ କୁହ?
ହୁଁ ହୁଁ। ଖାଇ ପିକି ଆସି ବସିଛି ଏଠିକି ଟିକେ ବାହାରେ ଆଉ ମଶା ଟେକି ନେଇ ଯାଉଛନ୍ତି।
ମୋ ଭଏସ ଶୁଣା ଯାଉଛି ତ ତମକୁ?
ହଁ ମତେ ତ ଶୁବା ଯାଉଛି ବଟ ତମକୁ କଣ ଶୁଖୁନି ମୁଁ ହେଟା ଜାଣିପାରୁନି।
ହଲୋ ତମ ଭୟସ କଟି କଟିକି ଆସୁଛି ଭୟସ ଆସୁନି। କଣ ଏମିତି ହଉଚି ମୁଁ ବି ନିଜେ ତ ସବୁ ଠିକ୍ ଠାକ୍ ଅଛି ତ।
କାଲି ରାତିଠୁ ଓହୋ। ସେ ନେଟୱର୍କ କିଛି ହୋଉଚି ବୋଧେ। ନେଟୱର୍କ ଇସୁହଉଚି ବୋଧେ ସେଥିପାଇଁ ଇଏ ହୋଉଚି।
ହୁଁ ଖାଇ ପି ସାରିଲିଣି।
ଖାଇବା ସରିଲାଣିି କି?
ହଁ ଖାଇବା ସଲାଣି ଭାତ ମାଛ ତରକାରୀ। ତମେ କଣ ଖାଇଲ? ଚୋରି ବନ୍ଦ ତମେ କଣ କରୁଚ କଣ?
ସୁବୁନିକି ତମକୁ? ହବନି ଏବେ? ହଲୋ ଦାନା ଦେବି ଆଜି ଆଉ। ପିଲା ଡାକିବି ଆଉ।
ହଉ କହିଲି ତମେ କୋଉ
ବୁଝିପାରିଲ ନାଁ ବୁଝିଲା ତ କିଏ କଣ କହିବ।
କହିଲି କଣ ବୁଝା କଲେ ତ କଣ ମୁଁ କଣ କହିବି କିଛି ତ ସେ ମାନେ ଠିକ୍ ରେ ସୁଣିଚନ୍ତି କଣ କରିବି ମୁଁ।
କରୁଚ କଣ? କରୁଚ କଣ ସେ ଖଡ ଖର ଦୋଡ ଦଡ। ତୋର ରାଜାଭାଇ। ତାର ମୋର ଗୋଟେ ହସପଟ୍ ଫାଇଲ୍ ଖାଇଛି କଣ? ଆରେ ହଉନି ଷୋଳ କେବେରେ ଚାଲିଛି ମୁଁ ନହେଲେ ହଟପଟ୍ ଅନଙ୍କରେ କଣ ଅଛନ୍ତି ହଟପଟ୍ ଅନଲେ ଦି ମିନିଟ୍ ଲାଗିବନି। ହାଲୋ। ରୋଷେଇ କିଏ କରିଥିଲା ଦିଦିନଙ୍କର ଇଏ ହେଇ କଲା କି
ଆଉ ଆଜି ମଞ୍ଚୁରିଆନ୍ ଖାଇଲ ନାଇଁ?
ନାଇଁ ଆଜି ମଂଞ୍ଚୁରିୟନ୍ ଖାଇନି। ଆଜି ଆଜି ମଞ୍ଚୁରିଆନ୍ ଖାଇନି ଆଜି ପକୋଡି ଜଲେବି ଖାଇଥିଲେ।
ଆଜି ମଂଞ୍ଚୁରିୟନ୍ ଖାଇଚ ନାଁ କଟଲେଟ୍ ଖାଇଚ?
ପକୁଡି ଜାଲେବି। ଜଲେବି ସାଙ୍ଗରେ ପକୋଡି ଯୋଉ ମିଳେ ସେୟାକୁ ଖାଇଥିଲି। ତମେ କଣ ଖାଇଲ? ଉଁ
ହାଲୋ ହାଲୋ।
ହୁଁ ହୁଁ କୁହ ବର୍ଷା ପବନ ହଉଚି କି? ସେଆଡେ ବର୍ଷ ପବନ ହେଉଚି କି?
ତମେ କିସ କହୁଛ କି?
ମୁଁ କହୁଚି କି ସେଆଡେ ବର୍ଷା ପବନ ହଉଚି କି?
କିସ କଉଚ?
ତମକୁ ତ ଶୁବୁନି କିଛି କଇବି ଆଉ କଣ? ତମୁକୁ ତ ଯାହା କଇଲା ଳୁକୁ କିିସ କଉଚ ମୁଁ କଣ କଇବି ଆଉ। କଇଲି ବର୍ଷା ପବନ
ଦେଖ
ବୁଝିଲି ତମ ଯାହା ହୋଉଚି ସୋ ହୋଉଚି ଗୋଟେ ବୋଧେ କଣ? ବର୍ଷା ପବନ ହୋଉଚି କିଏ?
ତୁମେ ବୁଝିପାରୁନ କଣ କୋହୁଛି?
ହଁ ବୁଝିଲି ଠିକ ସେ ଶୁଣା ଯାଉନି ବୋଲି।
ଆଉ।
ବୁଝିଲି।
ଇଲେ କଣ ଇଲେ? ଓହୋ।
ଚି ରୋଷେଇ କଣ କରିଚ ରୋଷେଇ?
ବାହାରେ ଖାଇଦେଇ ସ ନାଁ ଘରେ? ଖାଇଲଣି ନାଇଁ ଏବେ ଲୁମଟେ?
ରୁମ ରେ ହିଁ ଖାଇବନ ଅଛି।
ରୋଷେଇ ହେଇଥିଲା ଆଜି ଭାତ ଆଉ ପୁ ଭାତ, ଡାଲି। ମାନେ ହରଡ଼ ଆଉ ବୁଟ ମିଶିକି ଡାଲି ହେଇଥିଲା। ଆଳୁ ଭର୍ତ୍ତା ହେଇଥିଲା। ଆମ୍ବ ହେଇଥିଲା ଆଉ କାକୁଡି ସାଲାଟ ହେଇଥିଲା ଏତିକି।
ଏକା ଏକା ସବୁ ଖାଇ ଦୋଉଚ ଆଉ।
କି ସେ ତାଙ୍କ ଘରେ ଅଛି। ଅବିକା ଶୋଇ ପଡିବନି। ମୁଁ ଜାଣିନି ଡୁଡି କଣ କରୁଥିବ ବୋଲି। ଶୋଇ ପଡିବନି ଲାଗୁଚି। ଶୋଇ ନଥିଲେ ତ ଏପଟ କୁ ପଳିଆସଥାନ୍ତ।
ହେଁ ତମଟ
ନାଇ ନାଇ ଏକା ସବୁ ଖାଇନି ଘରେ ସମସ୍ତେ ଖାଇଚନ୍ତି। ହୋଉ ଦିଦିର ମୋର ସାଙ୍ଗ ହେଇ ଖାଇଲୁ ହେଲା।
ତମେ ଏକା ଖାଇ ଦୋଉଚ ଡାକୁନ ଟିକେ। ଏକା ଖାଇ ଦୋଉଚ ତମେ।
ଖାଇନି। ଡେଟୋଳେ ମେସେଜ କରଥିଲ ସେତୋଳେ ସାଙ୍ଗ ହେଇକି ଦି ଦିନ ଦିଦିର ମୋର ଖାଉଥିଲୁ।
ମତେ ତ ଡଜିନ।
ମୁଁ ଏକା କେତୋବେଳେ ବି ଖାଏନି।
ମତେ ତ ଡାକିନ ଏକା ଖାଇ ନ ଆଉ କଣ?
ଆମେ ବଡ ଲୋକ ତମର ଅଲଗା ପ୍ରକ କାର ଖାଇବ ତମକୁ ଏଇଟା ରୁଚିବ ନା କଣ। ତମେ ମଞ୍ଚୁରିୟାନ ଖାଇବା ଲୋକ ତମେ ମୋ କାଟ ପ୍ଲେଟ୍ ଖାଇବ?
ଓ ଵାଇ ମଞ୍ଚୁରିଆନ କହିଦେଇଚି ପାଟିରୁ ବାହାରି ଯାଇଚି ଆଉ। ଜାନ ଲେକେ ଛୋଡ଼େଙ୍ଗେ ତେରେ।
ମଞ୍ଚୁନିୟର ଲୋକ ସେ କଟଲେଟ କୁ ପସନ୍ଦ କରିବେନି।
ହୁଁ ମତଲବ କିଛି ବି ନା?
ହୁଁ କୁଆଡୁଟି। କିଛି ବି ନେହେ ହେ। ହେ ହଁ କିଛି ବି ତ
ଘରେ। ଆଉ ବୁଢ଼ୀ ଗେରେଗେରେ
ତ ସବୁବେଳେ ସବୁବେଳେ ସେଇଟା କହିବି କଟଲେଟ କୁ ମଞ୍ଚୁରିୟାନ।
ହଉ ଧରିଥାଉ ତମେ ସେଟା ଧରିଥାଅ।
କଣ ବୁଦ୍ଧି? କୋଉଠି?
ଆରେ ବୁଢୀ ମା ଓଁ।
ଆଚ୍ଛା ବୁଢୀ ମା ଆଚ୍ଛା ସେ ତ ଶୋଇଲାଣି। ଆଉ ମୁଁ ଆଉ ଜାଣିନି ସେ କଣ କରୁଛି। ଶୋଇନି ଆଜି କଣ କାନ୍ଦୁଥିଲା। କହୁଛି ମୋ ଗୋଡ଼ ହାତ ଖାଲି ପୋଡ଼ୁଛି। ଆଁ ଦିଦି କହୁଛି ମୋ ଉଠିଯିବ କି? କେ ଜାଣି କିଏ ଜାଣିଛି ଉଠୁଛି କି କଣକରୁଛି। ନାଇଁ ଆଜି ତା ଦେହ ଖରାପ ଅଛି ତ ତା କଣ ଗୋଟେ ପା ମାନେ ଗୋଡ଼ ଯୋଉ ପାଦଟା ପାଦ ଉପରଟା ପଡ଼ୁଛି ବୋଲି କହୁଛି। କାନ୍ଦୁଥିଲା ସେଥିପାଇଁ।
ଓହୋ।
ଭାଇ ଯାଇକି ମେଡିସିନ ନେଇକି ଆସୁଛି ତ। ଖାଇକି ଶୋଇଛି। କାନ୍ଦିଲା ତାକୁ ମୁଁ ଟିକେ ଚିଡ଼େଇକି ବି କହିଦେଇଛି। ତାର ସେ ଡାଇବେଟିସ ଅଛି ତ। ହଛି ଚାରିଶହ ବାହାରଛି ହେଲା ଡାଇବେଟିସ। ସେଥିପାଇଁ କହିଲେ ଆଉ ଟିକେ ସେ ମୁଗ ଯୋଉ ଆଉ ସେଇଗୁଡ଼ା ମାନେ ବତୁରେକି ତାକୁ ମୁ ଗୁଦ କରି ଖାଇଦବୁ ତ ଭଲ ମାନେ ଇଏ ହେଇଯିବ।
ଆଉ ଟିକେ କମିଯିବ। ତାକୁ ଯେତେ ମନା କଲେ ବି ସେ ସେ ସବୁ ଜିନିଷ ଗୁଡ଼ା ଖାଇବ ଯଉଗୁଡ଼ା ଡାଇବେଟିସ ପାଇଁ ଇଏ। ମାନେ ସିଏ ଗୋଟେ ଅଜବ ପ୍ରକାର। ଜାଣିଛନା ଯୋଉ ଆଳୁ ଚପ୍ ଆଣିଲେ କହିବ ଖାଇବି। ଘରେ ଯଦି ଆଳୁ ତରକାରୀ ହଉଛି ତାହେଲେ କହୁଛି ଏଥିରେ ଡାଇବେଟିସ୍ ଅଛି। ମାନେ ଘର ଆଳୁରେ ଡାଇବେଟିସ୍ କିନ୍ତୁ ଦୋ ଦୋକାନରେ ଯୋଉ ଜିନିଷଟା ଆସୁଛି ଆଳୁରେ। ଚାଟ ରେ ମାନେ ଡାଇବେଟିସ୍ ନାହିଁ। ଯୋଉଟା ବାହାରୁ ଆସୁଛି। କିନ୍ତୁ ଘରେ ତିଆରି ଯଦି ହେବ ଏଇଟା ଡାଇବେଟିସ୍ ପ୍ରିବ୍ଲେମ।
ଚାଟରେ ଡାଇବେର୍ଟିସ୍ ନାହିଁ।
ଆଉ ଯଦି ମାନେ କଣ ତାର ଡାଇବେଟିସ ବଢିଲା। ତାହେଲେ ସମସ୍ତଙ୍କୁ କହିବ। ସେମାନେ ଯାହାତ ଦେଲେ ମୁଁ ସେଆ ଖାଇଲି। ମୁଁ କଣ ମନକୁ କଣ ଖାଇଦଉଛି କି? ସେ ଖାଇବାକୁ ଦଉଛନ୍ତି ଜାଣି ଶୁଣିକି ମୋର ଡାଇବେଟିସ୍ ବଢିବ ବୋଲି। ହେଲା ଏମିତିକା ତାର ଚିନ୍ତାଧାରା ଆଉ କଣ କରିବା? ସେଇଟା ବି ଚେଞ କରିପାରିବନି।
ତାପରେ।
ମୁଁ ଗୋଟେ ଜିନିଷ ଭାବୁଛି। ତମ ପାଖରେ ଏମିତିକା ଲୋକଟେ ଥିବା ନିହାତି ଦରକାର। ଆମ ଆମ ଏ ୟା ଭଳିଆ।
ମୋର ବି ଥିଲା ସେମିତି। ଥିଲା ଥିଲା।
ହଉ।
ମତେ ପୁରା ଅଲଗାପ୍ରକାର ଡାଇଲଗ ମାର।
କିନ୍ତୁ ନାହାନ୍ତି ତ ରହିବା ଦରକାର ଥିଲା।
ଆରେ ଥିଲାରେ ଥିଲା।
ଥିଲା ଆଛ ଏବେ ଆଉ ନାହାନ୍ତି ନା କଣ?
ନାଇଁ ଆଉ ନାହାନ୍ତି।
ତମେ ଇଆଡେ ଆସିଛ?
ହ
ଆଇ ନାଇଁ ଆଈ ମାନେ ଏମିତି କୁହନ୍ତିନି କେମିତି ଝଗଡା କରନ୍ତି ମୋ ଆଈ ତ ବୋହୁତ ଭଲ।
ହୁଁ ହ।
ହ ମତେ ତ ସେ ବୋହୁତ ଭଲ ପାଏ ମୁଁ ତୁ ସବୁ କହିଲ ବେଳେଆ ସବୁ କଥା ତନି ସିଏ ବୁଝେ ସବୁ ଜିନିଷ। ପାଠ ପଢ ଟା ଥାଏବି ସବୁ। ଆଛା ଥମା ଏଇ ଝଗଡା କରନ୍ତି।
ହୁଁ।
ଭଲ କଥା ନା ତମେ ସହି ତ କରିବା କଥା ଝଗଡା।
ଥମ୍ଭେଇ ଗାଈ